ହାଲୋ।
ହାଲୋ ନମସ୍କାର।
ଆଜ୍ଞା କଣ କରୁଛନ୍ତି ଆଉ କଣ କରୁଛନ୍ତି। ଆଜ୍ଞା ମୁଁ ଏ ବାହାରେ ବସିଥିଲି ଆଉ। ଛାତ ଉପରେ ବସିଥିଲି। ଆଜ୍ଞା ଆପଣଙ୍କୁ କେଉଁ ଭଳିଆ ଖାଇବା ଖାଇବାକୁ ଭଲ ଲାଗେ? ଆମ ଭାରତୀୟ ଭାରତୀୟ ଖାଇବା। କିମ୍ ବାହାର ଖାଇବା କୁ ଖାଇବା
ମୁ-ମୁଁ,
ଫ ରେନ୍ ଖାଇବା ଏତେ ଟ୍ରାଏ କରିନି। ନାଇଁ ଯେମିତି କି ଜେ ଚାଇନିଜ୍ ହେଇଗଲା, ଏସବୁ କଥା କହୁଛି ମୁଁ। ଆଉ ତ ଆମେ ୟୁରୋପଆନ୍ କଣ୍ଟ୍ରି, ଏସବୁ କଣ୍ଟ୍ରିର ଖାଇବା ଖାଇନେ। ତାଙ୍କର ଖାଇବା ବହୁତ ମାନେ ବିନା ପିଆଜ ରସୁ ଉଁ ଅଦା ରସୁଣ ଏଇ ସବୁ ବିନାରେ ତେଲ ବି ପକାନ୍ତିନି। ଏକଦମ୍ ତାଙ୍କର ବଏଲ୍ଡ ଫୁଲ ଟାଇପ୍ ର। ବୁଝିପାରିଲେ?
ମୋ ଯେତିକି ରିଜିନାଲ୍ ରେ ଯେତିକି ମିଳୁଛି। ମୁଁ ପାଖାପାଖି ସବୁ ଖାଇଛି।
ନାଇଁ, ଆପଣଙ୍କୁ କଣ ଭଲ ଲାଗେ? ସବୁଠୁ ଭଲ କଣ ଲାଗେ? ଇଣ୍ଡିଆାନରେ କଉଁଠା ଖାଇବାକୁ ଭଲ ଲାଗେ? ଏହା ତ ସମସ୍ତଙ୍କୁ ତ ଆଜ୍ଞା ଭଲ ଲାଗେ ଆଉ। ଆପଣଙ୍କ ଘର ପାଖା ପାଖି ବିରିୟାନୀ ମିଳେ? ଭଲ ବିିରୀୟାନୀ।
ହଁ, ବହୁତ ଗୁଡେ।
କେତେ ଟଙ୍କା ନିଅନ୍ତି?
ଆ ନବ୍
ଆପଣଙ୍କୁ ସବୁଠୁ କଉଟା ଭଲ ଲାଗେ?
ମତେ ଭଲ ଲାଗେ-ଏ ଶହେ କୋଡିଏ ବାଲା ଯୋଉ
କେତେ ଟଙ୍କା ଆୟା।
ହୁଁ।
ଟଙ୍କା ସାଉ ବିରିୟାନୀ
ଶହେ କୋଡ଼ିଏ।
ଶସ୍ତା କେମିତି ହେଲା ସାର୍? ସେ ତ ମହଙ୍ଗା ହେଲା। ନବେ ଟ ଶସ୍ତା! ତାହେଲେ ଏଲପିଜି ଗ୍ୟାସ ପାଇଁ।
ନହେଲେ ସେଟା ଶହେ ପଡୁଥିଲା।
କୋଡ଼ିଏ ଟଙ୍କା ମୋଟେ ଦେଇଛି। ଛା ଆଉ ଗୋଟେ ଆଜ୍ଞା-ଆ ଭୁବନେଶ୍ବର ଗୋଟେ ବ୍ରିଜ ତଳେ ମିଳୁଥିଲା। କଲେଜ ପାଖରେ ଆମର ମୁଁ ଯୋଉଠି ଖାଏ ସବୁବେଳେ ସେ ଏବେ ଆଜ୍ଞା ଦଶଟଙ୍କା ବଢେଇ ଦେଇଛି। ନବେ ଟଙ୍କା ନଉଥିଲା ଆଜ୍ଞା ଶହେ ଟଙ୍କା ନେଇଯାଇଛି। ଆଉ ଗୋଟେ କଥା ଆଜ୍ଞା ଯାଣିଛନ୍ତି। ମୁଁ ମୁଁ ଏବେ-ଏ-ଏ କଲେଜକୁ ଯାଇଥିଲି ମୋ ଦିଦିଙ୍କ-ଅ ପରୀକ୍ଷା ଥିଲା ସେଠି। ନିସ୍ କଲେଜରେ ଆମେ ପରୀକ୍ଷା ଥିଲା। ଦିଦିଙ୍କୁ ନେଇକି ଯାଇଥିଲି, ସେଇଠୁ, ଓ ୟାଙ୍କର ଯେତେଳେ ମଝିରେ ଟିକେ ବିରତି ହେଇଥିଲା। ସେତେବେଳେ ତାଙ୍କୁ ଆଣିଥିଲି, ମୁଁ ମଧ୍ୟାହ୍ନ ଭୋଜନ କରିବା ପାଇଁ। ସେ ଗୋଟେ ଆଜ୍ଞା ହୋ ହୋଟେଲ୍ ଅଛି, ସେଇଠୁ ଆଜ୍ଞା ମୁଁ ସବୁବେଳେ ଖାଏ। ଏ ନିଏ ଆଜ୍ଞା-ଆ ସାଧା ଖାଇବା ନିଏ, ଆଜ୍ଞା ସତୁରୀ ଟଙ୍କା। ଠିକ୍ ଅଛି।
ହଁ।
ଆ-ଆ ତାପରେ ଆଜ୍ଞା ଏବେ ନେଲା ସାର୍ ସେଦିନ ସାଧା ଖାଇବା ନବେ ଟଙ୍କା।
ତା ଖାଇବା ଆଜ୍ଞା ନବେ ଟଙ୍କା। କଣ ଅଛି କେ ଜାଣି ଆଜ୍ଞା। ସେଦିନ ସେ ଖୋଲନ୍ତିନି କଲେଜ ଗୁଡାକ ଆଜ୍ଞା ଛୁଟି ଅଛି। ସେମାନେ, ହୋଟେଲ ଖୋଲନ୍ତିନି। ସେ ଗୋଟେ ଦିନ ଦେଖିକି ଖୋଲନ୍ତି। ସେଆ ନେଇ ଯାଆନ୍ତି ଆଉ। ହୁଁ।
ଆପଣକଂ ସେଣ୍ଟର କଉଠି ପଡ଼ିଥିଲା?
ଆଜ୍ଞା ନିିସ୍ ରେ ପଡ଼ିଥିଲା ନିିସ୍ ରେ।
ଓହୋ!
ଆପଣ କିଛି ସରକାରୀ ଚାକିରି ପାଇଁ ନାଇଁ ଆଜ୍ଞା ସରକାରୀ ଚାକିରିରେ ପା ତ ଚେଷ୍ଟା କରୁନି, ଦେଖିବା ଆଗକୁ କଣ ହଉଛି। କାହଁକି? ଆଜ୍ଞା ମୋତେ ନିଜର କିଛି କରିବାକୁ ଇଚ୍ଛା ଅଛି ତ ସେଥିପାଇଁ ମୁଁ କରୁନି ଏବେ।
ଆଛା।
ଆଜ୍ଞା। ଆଉ ଆପଣ ତ କରୁଛନ୍ତି ବୋଧେ, ଆପଣଙ୍କ କଥାବାର୍ତ୍ତାରୁ ଲାଗୁଛି? ହଁ ସେଇ ଟ୍ରାଇପ ର ସାର୍ କଣ କଣ କରନ୍ତି ଆପଣ ସାର୍? କିଛିନାଇଁ କୋଉଁ କୋଉଁ ଚାକିରି ପାଇଁ ଦେଖନ୍ତି?
ନା ମୁଁ ଆଜି ହିଁ ମୋର ଗୋଟେ ବାହାରିଲା ବ୍ୟାଙ୍କ ଚାକିରିୀର
ବ୍ୟାଙ୍କ ପାଇଁ ସାର୍ ଆପଣଙ୍କର ଏଲିଜିବିଲିଟି କ୍ରାଇଟେରିଆ ତ ଥାଏ ହମ୍ ଗ୍ରାଜୁଏସନ୍ ମାଗୁଚି ବୋଧେ।
ନାଁ ସବୁ ଇଏରେ ନାଇଁ ନା
ଆପଣ କୋଉଁ ପୋଷ୍ଟ ପାଇଁ ଟ୍ରାୟ କରିଥିଲେ? ଆଛା ଦେଇକି ଦେଖିଥିଲି ଆପଣ ପରୀକ୍ଷା ଦେଇଥିଲେ?
ହଁ।
କେତେ କଣ ଥିଲା ଆଛା। ହୁଁ।
ନାଁ ମୋ ହିସାବରେ ଟିକେ ଟ୍ରାଏ କରିବା ଟା ଆଉ ଭଲ କାହିଁକିନା ଏବେ ଅଛି ଆଉ ଦି ତିନିଟା ଆସୁଛି ଆଗକୁ ସେରା ସିରିଏସଲି ମୁଁ ଟିକେ ପଢିକି ଦେବି ତ
ପରୀକ୍ଷାର ଫର୍ମ ହଁ ଆହୁରି ଏବେ ବାହାରିଛି ତିନି ଚାରିଟା ବାହାରିବ ଆଗକୁ ରେଲୱେର ବାହାରିବ।
ଷ୍ଟାଫ୍ ସିଲେକ୍ସନ ର ଅଛି ଓଡିଶା ସିଲେକ୍ସନ ର ଅଛି।
ରେଲୱେ ର କଣ ଅଛି? ରେଲୱେର ତ ଗ୍ରୁପ ଡି ଆଉଥିବ ବୋଧେ ନାଁ ଗ୍ରୁପ୍ ଡି ହଁ ଗ୍ରୁପ ଡି।
ଗ୍ରୁପ ଡି ରେ ଯଦି ଆପଣ କରିଥିବେ ଆଇ ଟି ଆଇ କି ଏମିତିକିଛି ସ୍ପେସିଫିକ
ଡିପ୍ଲୋମା ତାହାଲେ ଜାଇଁକି ହବ ଆଉ ପୋଷ୍ଟ ପାଇଁ କଣ ମାଗୁଛି? ପୋଷ୍ଟ ପାଇଁ ହଉନି।
ଆଜିକାଲି ସାର୍ ଟିକେ ଡିଫରେଣ୍ଟ ଅଛି। ଆଉ ଯୋଉଁ ପ୍ଲସ ଟୁ ପାଇଁ ଯୋଉଁରା ବାହାରୁଛି ଡାଟା ଏଣ୍ଟ୍ରି
ଡାଟାଏଣ୍ଟ୍ରି ର ସେରା ପାଇବା ବୋହୁତ କମ ଭାକେନ୍ସି ବି କମ ତାହେଲେ ଆପଣ ରେଲୱରେ କେମିତି ପକେଇବେ ଆପଣଙ୍କର ଗ୍ରାଜୁଏସନ୍ ସରିଲା ପରେ ନାଁ ରେଲୱେର ଏଇ ଗୋଟେ ଦିଟା ଅପସନ ଅଛି। କଣ କହିଲେ? ଆଛା ଆଛା। ଆଛା ମୁଁ କଣ ଶୁଣିଥିଲି ଆଜ୍ଞା ଆପଣ ଯଦି ରେଲୱେରେ ଚାକିରି ପାଉଛନ୍ତି। ଆପଣଙ୍କୁ ପୁରା ଫ୍ରି ରହୁଛି ଆପଣଙ୍କର ଯିବା ଆସିବା ମୁଁ କୋଉଁଠୁ କି କୋଉଁ ସ୍ଥାନ ରୁ
ନାଚିଲେ ଏଇଟା ପୁରା ଫ୍ରି ଅଛି। ହଁ ଷ୍ଟେପ ପୁରା ଷ୍ଟେଟ ଭିତରେ ପୁରା ଅନଲିମିଟେଡ ରହୁଛି ଆଉ ଷ୍ଟେଟ ବାହାରକୁ କଣ କିଛିଟା ଏମତି ରହୁଛି ଯୋଉଁଥିରେ ଫ୍ରି ରହୁଛି ତ।
ସେଇଟା କଣ ଖାଲି ଆପଣଙ୍କ ପାଇଁ ନାଁ ଆପଣଙ୍କ ପରିବାର ମାନଙ୍କ ପାଇଁ? ଆଉ ସାଙ୍ଗମାନଙ୍କ ପାଇଁ
ନାଁ ନାଁ କିନ୍ତୁ ମୁଁ ଜାଣିବାରେ ରେଲୱେ ର କିଛି ଏମିତି କୁପନ ଟାଇପ ର ମିଳେ। ତ ତାକୁ ୟୁଜ କରିପାରିବେ ସାଙ୍ଗମାନେ
ଏମିତି ଆଜ୍ଞା। ଫେରିବ ଯଦି ଆପଣଙ୍କୁ ଇଏ ଯୋଉ ଆପଣ ରେଲୱେ ଚାକିରି କରିବେ ଆପଣଙ୍କ ସାଙ୍ଗକୁ। କି ଆପଣଙ୍କର କିଛି ପରିବାର ବର୍ଗଙ୍କୁ ହଠାତ୍ ଦରକାର ଅଛି। ତାଙ୍କର ଟିକେଟ୍ ହେଇପାରୁନି ଆପଣ କରେଇ ପାରିବେ ସେମତିି।
ହଁ ସେମିତି ହେଇ ହେଇପାରେ।
ସିଟ ଉପରେ ଡିପେଣ୍ଡ କରୁଛି ଆଉ। ଠିକ୍ ଅଛି ଆଜ୍ଞା ବଢ଼ିଆ ଆଜ୍ଞା ଆପଣ ଜଲ୍ଦୀ ଜଲ୍ଦୀ ପାଆନ୍ତୁ। ଆମେ ମଧ୍ୟ ଟିକେ ଭ୍ରମଣ କରିବା। ହଁ ଆଜ୍ଞା ଆମକୁ ଜଣେଇବେ। ତାଙ୍କର ତ ଏମିତି ଥାଏ ବୋଧେ ଆଜ୍ଞା ଯେ ଆପଣ ଯଦି ପରୀକ୍ଷା ଦେବେ ଆପଣଙ୍କୁ ଫିସ ଟା ପୁଣି ଥରେ ପଳେଇ ଆସିବ। ନାଁ ସବୁଥିରେ ନାହିଁ।
ହଁ କିଛିଟାରେ ଅଛି ତମେ ଟ୍ରାଏ କରିବ ଯଦି ତମର ନହେଲା ତମକୁ ରିଟର୍ଣ।
ହଁ ଆଉ କିଛିଟା ରେ ଯଦି ତମର କ୍ଲିୟର ହେଲା ତାହାଲେ ରିଟର୍ନ। କ୍ଲିୟର ହେଲେ ସାର୍ ରିଟର୍ନ କଣପାଇଁ ଦରକାର ଆଜ୍ଞା।
ଜାହା ରୁଲ। ଏବେ ଷ୍ଟାଫ ସିଲେକ୍ସନ ର ଆଉଛି।
ଆଛା ଆଜ୍ଞା କରନ୍ତୁ କରନ୍ତୁ ଆଜ୍ଞା। ନାଇଁ ଆଜ୍ଞା ମତେ। ଏବେ ମୁଁ ବହୁତ ଟିକେ ବ୍ୟସ୍ତ ଅଛି ଆଜ୍ଞା ମୋ କାମରେ। ମୋତେ ଲାଗୁନି ମୁଁ ଟାଇମ୍ ଦେଇ ପାରିଲା ଭଳିଆ ଏବେ ବି।
ଖାଲି ଏକଜାମ ଦେଇକିରି ଦେଇକି ଆସିଲେ କଣ ଅଛି।
ହଉ ଠିକ୍ ଅଛି କହିବେ ମୋତ ଜଣେଇବେ ଆଉ ଫ୍ରମ୍ ଫିଲ୍ଅପ୍ କଲେ।
ନା ମୋ ହିସାବରେ ଏକ୍ସପିରିଏନ୍ସ।
ହଁ ହଁ ତ। ନବା ଆଜ୍ଞା ଅଭିଜ୍ଞତା ନବା ପରୀକ୍ଷାର।
ହଁ।
ଆପଣ କହିବେ ମତେ ଆଉ ହେଲେ ଆପଣ ଜଣାଇବେ। ଦବା ନା ଫର୍ମଟା ବାହାରିଛି କି ଆଜି ଫିଲ୍ଅପ୍ କରିଦେବା।
ନା ଏବେ ବାହରିନି ବାହାରିବ।
ଆଚ୍ଛା ଆଛା।
ଆପଣଙ୍କ।
ହଁ ମୁଁ ତ କରିଛି ଆଜ୍ଞା ମୋର ଏବେ ଦି ତିିୟ ବର୍ଷ ହେଲା।
ହଁ।
ହୁଁ।
ଆ କେତେ କଣ ମାରକ ରଖିଛନ୍ତି।
ହ ଆ ଆମର ସାତ ଦଶମିକ ନ ରହିଲା।
ଓହୋ।
ଆପଣଙ୍କର।
ମୋର ସାତ ରହିଲା।
ସମାନ ସାତ।
ହଁ।
ଆଛା। ହଉ ଠିକ୍ ଅଛି କୋଉଥିରେ ବ୍ୟାକ ଲାଗିନି।
ହଁ ସେଇଟା ତ ଅଲଗା କଥା।
ଆଜ୍ଞା ମୁଁ ତ ଘରେ କହିନି କହିନି ଆଜି ଯାଏଁ ନା ପ୍ରଥମ ସେମିଷ୍ଟର ରେ ନା ଦ୍ୱତିୟ। ସେମିଷ୍ଟର କିଛି କହିନି କେଁତି କହିବି। ଘରେ ଯେତେବେଳେ ମୁଁ ପ୍ରଥମତଃ ମୁଁ ଯାଇଥିଲି ଏଠାରୁ ମୁଁ କଲେଜକୁ। ବଡ ବାପା ମତେ କହିି କି ରଖି କି ଛାଡି ଥିଲେ। ନାଇନ୍ ତଳକୁ ଆଣିବନି ନଅ ତଳକୁ ଆଣିବୁନି ବୋଲି ଭୁଲିବି
ଚା ଚା ଏବେ ତ ଅସୁବିଧା।
ମୋ ଭଉଣୀ ଯିଏ ଥିଲା ମୋତେ କହୁଥିଲା ନଅ ଦଶ ପାଞ୍ଚ ତଳକୁ ଗଣିବୁନି।
ହୁଁ ହୁଁ।
ଆଉ ମୁଁ ଶୁଣିବାକୁ ପାଇଥିଲି କଲେଜ ରେ ପାଇଛନ୍ତି। କହିଲେ ଟିସି ଏସ ଟଙ୍କା କେମିତି ପାଇବେ ପଇଚ ତ ଆପଣଙ୍କ ଲିମିଟରେ ଦେଖେଇଥାନ୍ତା।
ହଁ ମୁଁ ଲିଙ୍ଗଦିନ ରେ ହିଁ ଦେଖିଲି କି ଦି ତିନିଟା ପିଲା ପାଇଚନ୍।
ଅପ-ଅପ-ଆଉ ହେଇଥିବ।
ହଁ ସେ ଯୋଉ ଏବେ ଗୋଟେ ପଠେଇ ନଥିଲେ କି ଯୋଉ
ଓହୋ ଆଛା। ହୁଁ ହୁ ନିଶ୍ଚିତ ଭାବରେ।
ହୁଁ।
ଠିକ ଅଛି ଆପଣ ଆଜ୍ଞା କିଛି ସ୍କୁଲ ଫୁଲ ଚିହ୍ନା ଅଛନ୍ତି?
ସ୍କୁଲ ଫୁଲ।
ଆଜ୍ଞା।
ସ୍କୁଲ କହିଲେ ନିଜ ସ୍କୁଲ ସେଥିରେ ମ
ଆଜ୍ଞା ସାଙ୍ଗ ମାନଙ୍କ ମାଧ୍ୟମରୁ ଆଜ୍ଞା।
କଣ?
ଟିକେ ବାହାର କରନ୍ତୁ ସେମିତି ଆପଣଙ୍କର କିଛି ଯଦି କନେକ୍ସନ୍ ଅଛି।
ଅଛି ଯେ ଟିକେ ଏତେ ମାନେ ମୋ ତାଙ୍କ ସାଙ୍ଗରେ ଇଏ ନାହିଁ।
ନାହିଁ ଆଜ୍ଞା କରିବାକୁ ପଡ଼ିବ ଆଜ୍ଞା ଆପଣଙ୍କ କମିଶନ୍ ମିଳିବ।
କେତେ?
ହ ଢେରେ ଆପଣଙ୍କୁ ସେ ଯାହା ଡିଲ୍ ହେବ ଆପଣଙ୍କୁ ତାର ପାଞ୍ଚ ପରସେଣ୍ଟ କମିସନ୍ ମିଳିବ।
ଆଚ୍ଛା ଆଚ୍ଛା।
ପାଞ୍ଚ ପାଞ୍ଚ ପରସେଣ୍ଟ କମ ନୁହନ୍ତା ଆଜ୍ଞା ଗୋଟେ ଡିଲ୍ ହେଲେ ଯାହାର ବି ତିନି ଲକ୍ଷ ଚାରି ଲକ୍ଷର ଡିଲ୍ ହୁଏ। ଯେଉଁଟାକି ଆପଣଙ୍କୁ ତିରିଶ ଚାଳିଶ ହଜାର ମିଳିଯିବ। କହ ଆଜ୍ଞା ଜିନିଷ ଆପଣ ଯଦି ତିି ଚାରିଟ ଧରିକି ପଳେଇ ଆସିଲେ ନାଇଁ ଆଜ୍ଞା ବେସରକାରୀ ଚେଷ୍ଟା କରିବାକୁ ପଡିବ ସରକାରୀ ସାଙ୍ଗରେ କଲାବେଳକୁ ମୋର ଟିକେ ଅସୁବିଧା ହେଇଯିବ।
ଆଚ୍ଛା ଆଚ୍ଛା।
ଆଜ୍ଞା ବୁଝିପାରୁଛନ୍ତି ତ ଆପଣ ଯଦି ତିନ ଚିରିଟା ସ୍କୁଲ ଆପଣ କରିଦେଲେ ଆପଣଙ୍କ ଲକ୍ଷ ଦୁଇ ଲକ୍ଷ ହେଇଗଲା ସାଙ୍ଗେ ସାଙ୍ଗେ।
ହଁ।
ନାଇଁ ଆଜ୍ଞା ଆମେତ ଏବେ ଆରମ୍ଭ କରୁଛୁ। ଏଇଟା ଯେ ଆମର ସଂସ୍ଥା ନିଜର। ଏ ଯେବେ ଆମ କରି ତ ଆପଣଙ୍କୁ ଜଣଉଥିଲି ଆପଣ ଯେହେତୁ ସାଙ୍ଗ ହିସାବରେ ଏବେ ଦେଖାହେଲେ। ତ ଜଣାଉଥିଲି।
ସେଟା
ଠିକ୍ ଅଛି ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା ଆଗକୁ ମଧ୍ୟ କଥା ହେବା। ରହୁଛି ଆଜ୍ଞା ନମସ୍କାର।